ହାଲୋ ନମସ୍କାର ଶୁଭ ସନ୍ଧ୍ୟା।
ହଁ ହଁ କୁହନ୍ତୁ। ଆରଷଦ ବାବୁ କହନ୍ତୁ। ଦିନତ ଭଲ ଯାଉଚି ଭଲ ଅଛି ଯାଉଚି ହଁ ଆପଣଙ୍କୁ ଶୁଭୁଚି ମୋ ଶବ୍ଦ।
ଆଜ୍ଞା। ଆଜ୍ଞା ଆଜ୍ଞା।
ଆଉ ବହୁତ୍ ବଢ଼ିଆ। ଆଉ ଆଃ ଆପଣ ଆପଣ ସନ୍ଧ୍ୟାବେଳେ କୁଆଡ଼େ ଯାଇନାହାନ୍ତି ବୁଲିବାକୁ କଣ ଆପଣଙ୍କ ମିତ୍ର କେହି ନାହାନ୍ତି?
ମୁଁ ଯାଇଥିଲି ବୁଲିିବାକୁ ଯାଇକି ଆସିଲିଣି।
ଓ କି ସୁନ୍ଦର କୁଅ କୋଉ ପାର୍କ ଆପଣ ଯାଇଛନ୍ତି?
ମୁଁ ଭାସ୍କେଶଵର ପାର୍କ ଯାଇଥିଲି ଆମ ଘରରୁ ପାଞ୍ଚଶହ ମିଟର ପାଖାପାଖି ହବ।
ବହୁତ୍ ହିଁ ଭଲ ଆପଣ ଭାସ୍କର ପାର୍କ ଯାଉଛନ୍ତି ଆଉ କିଛି ପାର୍କ ଯାଉନାହା ସେଆପଣ ଭାସ୍କେଶଵର ପାର୍କ ଛଡ଼ା।
ଭାସ୍କେଶ୍ଵର ପାର୍କ ମୁଛାଡ଼ି ନିକୋ ପାର୍କ ଯାଇଚି ନି ନିକୋ ପାର୍କ ବୁଲିବାକୁ ବହୁତ୍ ଭଲ ଲାଗେ ଆଜ୍ଞା।
ହଁ ସେଇଠି ହଁ ମୁଁ ଜାଣିଛି ବୋଟିଂ କଥା କୁହନ୍ତିତ। ଭଲ ଲାଗେନି ଆପଣ କେବେ ବୋଟିଂ କରିିଥି
ଆଜ୍ଞା ସେଠି ବହୁତ୍ ବ ଭଲ ଭଲ ଜାଗା ଅଛି। ତୁବୁଲେ ତାଭିତରେ ଜାଗା ଅଛି ବୁଲିବା ପାଇଁ ଆଜ୍ଞା।
ଆଉ ଆପଣଙ୍କ ଯଦି ପରୀକ୍ଷା ସରିଯାଇଚି ପରୀକ୍ଷା କରିକାତ ଆପଣ ବୁଲିପାରିବେ ଏଇ ଟାଇମିରେତ ପରୀକ୍ଷା
ଓହୋ ଏଇ ଟାଇମିରେ ବୁଲିବାକୁଥା ଆଜ୍ଞା।
ହଁ ଟିକେ ବୁଲାବୁଲି କରନ୍ତି ଆଉ ଆ ଯୋଉ ନୂଆ ଅନୁଭୃତ୍ତି ଗ୍ରହଣ କ
ଆଜ୍ଞ ଆଜ୍ଞା।
ହୁଁ ଆଉ ଆପଣ ଆଜି ମଧ୍ୟାହ୍ନ ଖାଦ୍ୟ ଖାଇଚନ୍ତି?
ଦୂର ଜାଗାବି ମଧ୍ୟନ ଭୋଜନ ଖାଇଚି ଆ ଚି ଭାତ ଦେଲେ ଆଳୁଚଟଣି ଖାଇ
ହୁଁ।
ହଉ ଆପଣ ଆପଣ ମଧ୍ୟନ ଭୋଜନରେ କଣ ଖାଇଚନ୍ତି?
ମୁବି ସେଇ ଭାତ ଆଉ କଲରା ଭଜା ଖାଇଥିଲି ଆଜି।
ହଁ ଭାତ କଲରା ଭଜା ଆଉ ହଁ ହଁ ଆଉ ଆପଣ କହୁନ୍ତୁ। ଆପଣ କଥା ମୋର ଟିକେ ମୋବୟସଟା ଟିକେ ଏବେ ଇଏ ହଉଚି ଖରାପ୍ ହଉ ଯେଆପଣ ଖରାପ୍ ଭାବିବେନି ଟିକେ ଟିକେ ଏଠି ଘଡ଼ଘଡ଼ି ପଡ଼ୁଚି ବହୁତ୍ ଜୋରେ ଖରା ହେଇଚି ଘଡ଼ଘଡ଼ି ପଡ଼ୁଚି ହଁ ଏବେ ଏବେ ଆପଣଙ୍କୁଠୁ ସୁବୁଥିବ ଠିକ୍ ଠାକ୍ ହଁ।
ଆଜ୍ଞା।
ସୁବୁଚି।
ଆଉ ଆପଣ ଆଜ୍ଞା। ନାଇଁ ନାଇଁ କିଛି ଭାବିବେନି ଆପଣ ଆଜି ମହାବିଦ୍ୟାଳୟ ଯାଇଥିଲେ।
ହଁ ଆଜି ମହାବିଦ୍ୟାଳୟ ଯାଇଛି ଆଉ ବହୁତ ହି ମ ଚାଲେ ଏଇନା ମହାବିଦ୍ୟାଳୟ ଯାଇକି ଆଜି ଆମର ଲ ହେଲା ବେଙ୍ଗର ଆମେ ହାତରୁ ଯୋଉ ଆ ର କାଟିଲୁ ଆଉ ତାକୁ ମାଇକ୍ରୋସ୍କୋପ ରେ ଦେଖିବାକୁ ନେଇଥିଲୁ। ଆଉ ମାଇକ୍ରୋସ୍କୋପ ରେ ଦେଖିବାକୁ ନେଇଥିଲୁ ତ ଭଲ ଲାଗିଲାଉ ବହୁତ ହି ଭଲ ମସଲ ଥିଲା ତାର ଆଉ ସବୁ ଭଲ ଲାଗଥିଲା ହୁଁ ଆଉ ଆମର ଝିଅ ମାନେ ବି ସବୁ ଯାଇଥିଲେ ସେ ବି ବେଙ୍ଗର ହାତକୁ ଖଣ୍ଡ ଖଣ୍ଡ କରି
ହୁଁ ଆଉ ଓହୋ ଏଇ ସବୁ ଜିନିଷରେ
ହଁ
ଆଜ୍ଞା ଆପଣ ବହୁତ ଖରାପ ପରିସ୍ଥିତିରେ ବସିଯାଇଥିଲେ ବୋଧେ ଆଜ୍ଞା ହୁଁ ଆ କୁହନ୍ତୁ ଆଉ ଆପଣଙ୍କର କଲେଜରେ ଆଉ କୋଉ ପ୍ରାକ୍ଟିକାଲ ହେଇସାରିଛି
ଆଉ ପ୍ରାକ୍ଟିକାଲ ସେମିତି ହେଇନି ପ୍ରାକ୍ଟିକାଲ ତ ମାଇକ୍ରୋସ୍କୋପ ଉପରେ ବି ମାଇକ୍ରୋକୋପ ବିଷୟ ରିପୋର୍ଟ ହେଇଥିଲା ଆଉ ପ୍ରାଟିକାଲ୍ କିଛି ତ ହେଇନି କି ହୁଏ ଆମର ଯାଣିଥିବ ଆମର ଟା ଟେଶନ ବିଷୟରେ ଜାଣିଥିବେ ଆପଣ ହୁଏ ଆଉ ହଁ ହ ଆଉ ଆପଣ ଏଇ ବର୍ଷ ଆଉ ପାଠ ପଢା ପଢି କରିବେ ନା ଆପଣ। ପାଠ ପଢିବେନି କିଛି ବ୍ୟବସାୟ।
ମୁଁ ଭାବୁଛି ମୁଁ। ମୁଁ ଭାବୁଛି ଯୁକ୍ତ ତିନିରେ ଆ ମାନେ। ଆଡମିସନ କରିବି ଓ ଭାବୁଛି। ମୁଁ ନିଜ ଅନର୍ଷ ତାକୁ ମ୍ୟାଥ ରେ ରଖିବି। ଗଣିତରେ ରଖିଲେ ଗଣିତ ସହିତ ମୋର ଅ ଧିକ ସମ୍ପର୍କ ଅଛି ଗଣିତକୁ ମତେ ଲାଗେ ଯେମିତି ନିଜର ଗଣିତରେ ଯେମତି। ଏକ ମୁଁ ବି ସେମିତି ମୁଁ ଏକ ନିଜକୁ ଗଣିତ। ସ ମୁଁ ନିଜକୁ ଏକ ଭାବିଦିଏ ଖାଲି ଆପଣ ବୁଝିପାରୁ ନଥିବେ ମୁଁ ବୁଝିବାକୁ ବହୁ ଚେଷ୍ଟା
ହଁ ହଁ ଆଉ ଆପଣ ଗଣିତ ନେଇଥିବେ ତମେ ବହୁତ ଭଲ ଆପଣଙ୍କୁ ବକ୍ସେ ଜଗବଧୁ ବିଦ୍ୟାଧର ସଵୟଂ। ଳ ମହାବିଦ୍ୟାଳୟ ମିଳିଯାଇପାରେ ବହୁତ ଲୋକ ଆପ ହଁ ହଉ ହଉ ଆପଣ ପଢନ୍ତୁ। ସେ କୁହନ୍ତୁ ବିଦ୍ୟାଧର ରେ ହଉ। ଆପଣ ଭଲ ଲାଗିବ ଆପଣ ଜାଣିଥିବୁ। ବ ହଁ ବହୁତ ବଡ କଲେସେ। ସେଠି ବହୁତ ହୁଁ। ଆଉ ଅ ଆପଣ ସ୍। ସହିତ କେବେ ମୁଁ ବି ଦେଖା ହେଇ ପାରିବି ସେମିତି ଆପଣ କଲେଜ କୁ ଯାଇପାରିବି। ଆପଣ କଲେଜ ଜାଣିଥିବେ ମତେ ପାଏଲ ଭଉଣୀ ଯୋଉ ଅଛନ୍ତି ତାଙ୍କ ପାଖରେ ବହୁତ। ଥି କାମ ଥାଏ ତ ମୁଁ ଆପଣ ସହ ବାହାନାରେ ତାଙ୍କ ସହ ବି ଦେଖା ହେଇପାରିବ ତ। ତେବେ ଆଉ ପ୍ ଆପ ଆପଣ ଯୋଉ ଏମ ବି ଏସ୍ କରିଥାନ୍ତେ ଡକ୍ଟର କରିଥାନ୍ତେ। ଆ ସେଇ ବିଷୟରେ କିଛି ଭାବିଛନ୍ତି ନା କିଛି ନିର୍ଣ୍ଣୟ ନେଇଥାନ୍ତି।
ହଁ ଭାବିଛି ଯେମିତି ମାନେ ଜଣେ ମାନେ। ବହୁତ ଉତ୍ ଲୋକ କୁହନ୍ତିନି ଯୋଉ ଉପର ବହୁତ ବଡ ବଡ ସ୍ୱପ୍ନ ଦେଖନ୍ତି। ସେମାନେ ବହୁତ ଶୀଘ୍ରରେ ମାଟିରେ ମାଟିରେ ଯାଇ ମାଟି ଖାଆନ୍ତି ବସିକି। ମାନେ କିଛି କରିପାରନ୍ତିନି ସେଇଭଳିଆ ମତେ ଲାଗୁଛି ମୋ ଜୀବନ ଟା ଧୁକାର ହେଇଯାଇଛି।
ହଉ ଆପଣ ମାଟି ଖାଉଛନ୍ତି ଏବେ ନା ମାଟି ଖାଉନାହାନ୍ତି?
ମାଟି ଖାଇବା ବହୁତ ସ୍ଵାଦ ଲାଗେ ମାଟିର ସ୍ଵାଦ ଆପଣ କଣ ଜାଣି ନାହାନ୍ତି ମାଟି ଥରେ ଆପଣ ଖାଇକି ଦେଖିବେ କେମିତି ଲାଗିବ ମଷ୍ଟ ଲାଗିବ ଆପଣ ଖାଇବାକୁ ଆଜ୍ଞା।
ହଁ ମାଟି ଆପଣ ଖାଆନ୍ତୁ ଆଉ ଆପଣ ସତରେ ଲାଗୁଛି ଆପଣଙ୍କୁ ଅଁ ବୁଦ୍ଧି ଟିକେ ଭ୍ରଷ୍ଟ ହେଇଯାଇଛି ଆପଣ ମାଟି ଖାଉଛନ୍ତି ତୋରାଣି ପିଉଥିବେ ଯାହା ହେଲେ ବି ଆପଣ ଟିକେ ହା ହା ହା ଆପଣ ସତରେ ବହୁତ ଉପରକୁ ଚିନ୍ତାଧାରା କରି ବହୁତ ତଳ କଥା ଆପଣ ପାଇଛନ୍ତି ବହୁତ ଖରାପ ଲାଗୁଚି ମତେ ବହୁତ ହଁ ଦୁଃଖ ଲାଗୁଛି ଦୁଃଖ ପ୍ରକାଶ କରୁଛି ମୁଁ ଆପଣଙ୍କ ପାଇଁ ଆଉ ଆଗାମୀ ଦିନରେ ଆପଣ କେବେ ସେମିତି କରିବେନି ଆଶା କରୁଚୁ ଆଉ ହଁ ଆଉ କୁହନ୍ତୁ ଆପଣ ଆପଣଙ୍କ ପରିବାରରେ ଯୋଉ ଆପଣଙ୍କ ବଡ ଭାଇ ଥିଲେ ସେ ଏବେ କଣ କରୁଛନ୍ତି? ତାଙ୍କର କଣ ଅଛି ବି କଣ କରିବାର ଅଛି?
ହଁ ସେ ମୋ ବଡ ଭାଇ ସିଏ ଆକ୍ଚୋଲି ଯୁକ୍ତ ତିନି ସାରୀ ଦେଇଥିଲେ ତାପରେ ସିଏ ଗୋଟିଏ ମାନେ ଗୋଟେ କୋର୍ସ ଟେ କରିଥିଲେ ସେ କୋର୍ସ ଟା କରିକି ସେ ଗୋଟେ ଆମର ବ୍ୟାଙ୍କର ଗୋଟେ
କରନ୍ତୁ ଆପଣ ବହୁତ ଜୋରେ ଉଚ ସୋର କରୁଛନ୍ତି
ହଁ ନା ସି ସେଠି ଗୋଟେ ପୋଷ୍ଟରେ ରହିଗଲେ ତାଙ୍କର ଏଇନା ସାଲେରି ପାଖାପାଖି ତିରିଶି ରୁ ଚାଳିଶ ହଜାର ପାଖାପାଖି ହବ ତାଙ୍କର ମାସିକ ରୋଜଗାର ରୁ ସେ ଭଉତ ଭଲରେ ଖୁସିରେ ଅଛନ୍ତି। ଏ ତାଙ୍କର ଜୀବନ ଟା ଏଇନା ମାନେ ଲକ୍ଜରିୀୟସ ହିସାବରେ ଚଳୁ ଚାଲୁଛି କାହିଁକି ନା ଖାଇବା ପିଇବା ସବୁ ଅଫିସ ଦଉଛି ନବା ଆଣୀବା ଅଫିସ ତିରିଶ ଚାଳିଶ ହଜାର ହା ତରେ ବଞ୍ଚିଲେ ସେ ପୁରା ଖୁସିରେ ବଞ୍ଚୁଛନ୍ତି ଏଇନା ବୁଝିପାରୁଛନ୍ତି ଆପଣ
ହୁଁ ହଁ।
ଆଜ୍ଞା।
ଆଉ ଆପଣଙ୍କର ଯୋଉ ଅଁ ଜ୍ୟେଷ୍ଠ ଭଉଣୀ ଥିଲେ ସେ ଭଗିନୀ ସେଇ କଣ କରୁଛନ୍ତି?
ଆଜ୍ଞା ସେ ଏଇନା ତାଙ୍କର ବୋଧେ ବାହାଘର ହେଇଯାଇଛି। ତାଙ୍କର ସେ ଏଇନା ବୋଧେ ବୋଧେ ଟିଚର ଟେ ଅଛନ୍ତି ସେ ଏଇନା ପଢା ପଢି ଆଉବି ସେ ଭଲରେ କରଉଥିବେ।
ହଁ ସେ ପଢାପଢି କରୁଛନ୍ତି ଏବେ ବି ନା ପାଠ ପଢ଼ା ଛାଢି ଦେଇଚି ଓହ ପଢଉଛନ୍ତି ଅତି ହଁ ଅତ୍ୟନ୍ତ ସୁନ୍ଦର ବିଚାର ଆପଣ ବାହାହେଇ ସାରିବା ପରେ ବି ପଢଉଛନ୍ତି ହଁ ସେଇ ଆପଣଙ୍କର ମଁ ଯୋଉ ଭାଇ ଅଛନ୍ତି ଯୋଉଠି ସେଇଠି ଅଛନ୍ତି ନା ମାନେ ସେ ସେଇ ଗାଁ ରେ ପଢଉଛନ୍ତି ନା ଅଲଗା କୋଉ ସ୍କୁ ସ୍କୁଲ ଟ୍ୟୁସନ ଯାଉଛନ୍ତି ସେ
ସିଏ ଆକ୍ଚୋଲି ପ୍ରଫେସର ହଉଛନ୍ତି ଅଗନବାଡିର
ଓହୋ।
ଆଜ୍ଞା।
କ୍ରେଟାରି ବି ଥିବେ ବୋଧେ ଆପଣଙ୍କ ଭାଇ ସେଠି ହଁ ଆଉ ଆପଣ ହୁଁ
ହଁ ଆଉ ତାଙ୍କ ସାଙ୍ଗ ହଉଛନ୍ତି ଟୋକିଓ ଅ ବୁଝିପାରୁଛନ୍ତି ଆପଣ ତାଙ୍କ ସାଙ୍ଗ ହଉଛନ୍ତି ଟୋକିଓ
ହୁଁ।
ଆଜ୍ଞା।
ହଁ ଆଉ ଅ ଆପଣ ମାନେ ଏ ଆପଣ ଯୋଉ ଭିଣେଇଙ୍କଥୁ କଁ ଆଶା କରିଥିଲେ ସେ? ଆପଣଙ୍କ ଭଉଣୀକୁ ନେଇ ଖଟଉଚନ୍ତି ନାଁ କିଛି ସେମିତି ଆପଣଙ୍କ ଆଶା ନାହିଁ ଆପଣ ଏକ ମହିଳାକୁ ସ୍ଵାଧୀନତା ଦେଇଚନ୍ତି ଆଉ ସେଟା ଭାବୁଚନ୍ତି ନାଁ ପଣ ଭାବୁଚନ୍ତି କି ନାଁ ସେ ଗୋଟେ ଯେହେତୁ ସ୍ତ୍ରୀ ଲୋକ ଏତେ କିଛି କରିବା କଥା ନୁହେଁ ଆପଣ କଁ ଭାବଞ୍ଚ୍ ସେ ବିଷୟ
ଅ ମୋର ମାନେ ମୋର ଭାବନାଟା ଏତେ ନିଚ୍ ନୁହନ୍ତି। ଏଁ ନାଇଁ ହେଲେ ମୁଁ ଭାବେ କି ଝିଅ ସିଏ ଗୋଟେ ଇଣ୍ଡିପିଣ୍ଡେଣ୍ଟ୍ ରୁଅ। ସେ ରୋଜଗାର କରୁ। ଘରେ ଆସି ରୋଟି ବନଉ ଯେ ରୁଟିରେ ଟିକେ ଗୋଲେ ହେବା ଦରକାର।
ଠିକ୍ କଥା ଧରିଛନ୍ତି ଆପଣ ହଁ ରୁଟି ବେଲେଇବ ଆଉ ପୁଣ ଆ ରୋଷେଇ କରିବା କଥା ରୋଷେଇ ସେ ବାସନ ମାଜିବା କ ଥେ ଏଇ ଗଳିଆ ତ କରନ୍ତି ଯେମତି ହେଲେ।
ଆଜ୍ଞା ଆ
ହଁ ସେଇଟା ତ ପ୍ରଫେସନାଲ୍ କାର୍ଯ୍ୟ ଆଉ ପର୍ସନାଲ୍ ଯାହା ପାଠ ପଢ଼ାପଢ଼ି ବି କରଉନ୍ତି ବହୁତ ଭଲ ଆପଣଙ୍କ ଭଉ ଏମିତି କରୁଛନ୍ତି ଆଉ ଖୁସିରେ ରୁହନ୍ତୁ ଖୁସି ପରିବାର ହୁଅନ୍ତୁ। ଶାନ୍ତି ରୁହନ୍ତୁ ଆଉ ଆମେ ଦୁଇ ଆମର ଦୁଇର ସ୍କୋୟାର୍ ହୁଅନ୍ତୁ ଆଉ ବହୁତ ହିଁ ଭଲ ଲାଗିଲା ଆଉ କଥା ଶୁଣି ଆଉ ଆପଣ କେବେ ଏ ମାନେ ଭାବିଛନ୍ତି ଏମିତି କିଛି ଦୂର ଯାତ୍ରା କରିବାକୁ? ସ୍ଥାନାନ୍ତର ହେବେ ଆ ଦେଶ ବିଦେଶ ବୁଲେ
ଅ ଅ ଏ ଅଛି ଯେମିତି ପୁରୀ ଯିବାକୁ।
ହଁ ଅ ଲଟରି ଯିବେ ଆପଣ।
ଆଜ୍ଞା।
ଯା ହଁ ଯାଆନ୍ତୁ ଆପଣ। ଅ ବହୁତ ହିଁ ଭଲ ଲୋକ ଜଣେ ଆଉ ବହୁତ ହିଁ ଭଲ ମୂଲ୍ୟବାନ ସମୟ ଦେଇଥିବାରୁ ମତେ ବହୁତ ଯୋଉ ଧନ୍ୟ ମନ ଲାଗୁଚି ଆଉ ବହୁ ଏ ଧନ୍ୟବାଦ ଆପଣଙ୍କୁ ଆଉ ଆପଣ ଏମିତି ସୁଖରେ ରୁହ ତୁ ଖୁସିରେ ରୁହନ୍ତୁ ଈଶ୍ୱର ଆପଣ
ଆଉ ଆପଣଙ୍କର ଦିନଟା ଆଜି ଶୁଭ ରହୁ।
ହଉ ଉଁ ଧନ୍ୟବାଦ ଆପଣଙ୍କ ସହ କଥା ହେଇ ବହୁତ ଭଲ ଲାଗିଲା।